ହ୍ୟାଲୋ
ହଁ ମୁଁ ତମକୁ କଲ କରୁଛି କହିଲି ତମେ ପୁଣି କରିଦେଲ
କାଇଁ ଆସିଲାନି ତ ମୁଁ ସେଇଥିପାଇଁ କରିଦେଲି
ଉୁ ହୁଁ କଣ ପାଇଁ ମୋର ହଉନି ଆଉ ତମେ କଣ କରିଥିଲ
ମୁଁଏଇତ ଆଜି ରୋଷେଇ ତ କିଛି ନାହିଁ ରାତି ପାଇଁ ବିରି ଚାଉଳ ବତୁରା ଅଛି କାଲି ରଜ ପାଇଁ ଆଉ ଆଜି ଭୋଜି ଅଛି ଜଣଙ୍କର ଟିକେ ଶୁଧ ଶୁଧ ଘର କରିଛନ୍ତି ସେଠିକି ତ ସମସ୍ତେ ଯିବୁ
ଆଜି ରୋଷେଇ କଣ ପାଇଁ ନାହିଁ
ଭୋଜି ଅଛି ଜଣେ ମାମୁଁ ହେବେ ଚାଲି ଯା ଅଛନ୍ତି ସେଇଠି ବୁଝି ଅଛି
କଣ ନିଜ ମାମୁ ନା ସମ୍ପର୍କୀୟ
ନାଇଁ ସମ୍ପର୍କୀୟ ମାମୁ ହେବେ
କଣ ହେଇଥିଲା
ସେ କେବେଠୁ ପଇଲେଣି ତାଙ୍କର ଦେହ ଖରାପ ଥିଲା କେବେଠୁ ପଇଲେଣି ସେ ଚାରି ପାଞ୍ଚ ବର୍ଷ ହେଲାଣି
କଣ ଦେହ ଖରାପ ଥିଲା କଣ ଡିଜିଜ କଣ ହେଲା
ତ ଏତେ ଭଲରେ ଜାଣିନୁ କହୁଥିଲେ ତ ଦେହ ଖରାପ ଥିଲା
ହଁ ହୁଁ
ତମର ରୋଷେଇ ହଁ ଆଜି ଭୋଜି ଅଛି କିଛି ନଣନ୍ଦ ଦରକା ଆସିଛନ୍ତି ନଣନ୍ଦ ଦିଅର ତାଙ୍କ ଦିଅରଙ୍କ ସ୍ତ୍ରୀ ଘରେ କୁଣିଆ ଭର୍ତ୍ତି
ହଁ ହଁ ତମେ ଟିକେ ଜଗି ରଖି ଚଳୁଥିବ
ହଁ ମୁଁ ତ କାଲି ଘରକୁ ଯିବି
ହୁଁ ହୁଁ ଆଉ ତମର ବୁଲାବୁଲି କରିବାକୁ ଆଉ କୁଆଡେ ଯିବାର ନାହିଁ ଏବେ
ନା ଯାଇନି ଘରକୁ ତ କାଲି ଯିବାର ଅଛି ଏଠି ଥିଲେ ମେଳା ପଡିଛି ପଲ୍ଲଶ୍ରୀ ମେଳା ବସ୍ ଷ୍ଟାଣ୍ଡରେ ଏଇଠି ଯାଇଥାନ୍ତୁ ମୁଁ ତ ଆଡେ ଯିବି ମାର୍କେଟ ଯିବେ
ଆଉ ତମ ପୁଅ କଣ କରୁଛି?
ସେଇଠି ତା ଦିଦି ଗାଁ ପାଖରେ ଅଛି। ମାଡଗଳ ଦି ଜଣ ଯାକ କେଁ କା କେଁ ଜମା ଖାଦ୍ୟ ଖାଉନି ଥଣ୍ଡା କୁରୁକୁରି ଖାଲି ଆଣିକି ଦଉଛନ୍ତି ମନା କଲା ପରେ ଶୁଣୁନାହାନ୍ତି ନଡ଼ି ଥଣ୍ଡା କୁରୁକୁରି ତାକୁ ଆଣି ଦେଖେଇ ଖାଉଛନ୍ତି ସିଏ ଛୁଆ ଖାଦ୍ୟ ମୂଳରୁ ଖାଉନି କାଲି ଗୋଟେ ରାତି ସେ ଏମିତି ଉପାସ ହେଲା
ଛୁଆଙ୍କର ଯତ୍ନ ନବା ନିହାତି ଜରୁରୀ ଛୁଆଙ୍କ ଯତ୍ନ ନନେଲେ ଛୁଆଙ୍କ ସ୍ଵାସ୍ଥ୍ୟ ଅବସ୍ଥା ବିଗିଡିବ
ଠିକ ଖାଇବା ଠିକ ଆଣିକି ଥୋଇଲା ବେଳକୁ ସେ ନଳି ହ ଆଣିକି କୁରୁକୁୁରି ଦେଖଉଛନ୍ତି।
କିଏ ଦେଖଉଛନ୍ତି ତମ ଘରେ
ଭାଣିଜ ସେ ଭଣ ଭାଣିଜ ଦି ଜଣଙ୍କ ପୁତୁରା ଗୋଟେ
ଆ
ବଡ଼ଟା ଆମ ବଡ଼ ପୁଟା କଣ ସେ ଖାଇବା ସେ ଯାହା ବାହାର ଖାଇବା ଖାଇବ ସେ ନିହାତି ନିଜ ଖାଦ୍ୟଟା ଖାଇବ ଯେତେ ସେ ଖାଇଥାଉ ବାହାରାରେ ଖାଇବା ତମ ମା ସାଙ୍ଗେ ସାଙ୍ଗେ ଖୁଆଇବ ସେ ଖାଇବ ହ ଥଣ୍ଡାଟ ପି ଥିବ ଯଦି ଜମା ଖାଇଦିଅ ଖାଇବନି
ଛୁଆର ସ୍ଵାସ୍ଥ୍ୟ କୁ ସମସ୍ତେ ଜଗେଇିବା ଦରକାର ଛୁଆଙ୍କର ସ୍ଵାସ୍ଥ୍ୟ ଅବସ୍ଥା ପରିବାର ଉପରେ ହିଁ।
କହିବୁ କହିବ ଏରାଗ ଦିଅନି ପେଟ ପୁରୁଛି ଆଉ କଣ ଉପାସ ରହୁଛି। କାଲିଠୁ ଆଜି ପର୍ଯ୍ୟନ୍ତ ସେ କିଛି ଖାଇନି କାଲିଟା ଖରା ବେଳେ ଭାତ ଖାଇଥିଲା ଚାରିଟା ବେଳେ ଦି ଖଣ୍ଡ ବିସ୍କୁଟ ଖାଇଥିଲା ସେ କୁରୁକରି ସେ ଯେଉଁ ଏଆଡୁ ସିଆଡୁ ଖାଇକି ଅଛି ସେ ଏପର୍ଯ୍ୟନ୍ତ
ଏଇ ସକାଳୁ ଖାଇବା ଟା କଣ ସକାଳୁ କୁରକୁରି ଖାଇଦେଲା
ସକାଳେ ସକାଳୁ ଖାଇଲାନି ଇତିଲି ଦିଆହଲା ଉପମା କରାହେଇଥିଲା ଖାଇଦବୁ ନା ଖାଇବିନି ମୁଁ ଖାନ୍ଦିକି ବଢିଗଲା ତାପରେ ମୋ ଡିଅର ଆସିଲେ ସେ ତାଙ୍କର ଆଣିକି ଆସିଲେ କୁର୍କୁରି ଲେଜେ ଏରାକୁ ଧରେ ଦେଲେ ମୁ ଚିରି ଦେଲାଠୁ ସେ ଆମ ଭାନୀଜି ଦେଇଦେଲେ ଆଉ ଗୋଟେ ଆଣିକି ମୁଁ ଲୁଚେଇ ଦେଲି ସେ ସେପଟେ ଆଉ ଗୋଟେ ଦେଇଦେଇଛନ୍ତି ଆଣିକି ଏପର୍ଯ୍ୟନ୍ତ କିଛି ଖାଇବା ସେ ଖାଏନି
ହଁ। ତଥାପି ତମ ପୁଅର ସ୍ଵାସ୍ଥ୍ୟ କେମିତି ଏଇନାନ୍ତି ମାନେ ଭଲ ସାସ୍ଥ୍ୟ
ପତଳା ଶରୀର ସେ ତ ପତଳା ପତଳା ନ ସ ଏତେ ପତଳା ବି ନୁହଁ ଠିକ ଅଛି।
ତାର କଣ ବାନ୍ତି ବାନ୍ତି ହୁଏ ଖାଦ୍ୟ ଖାଇଲେ ଆଡେ। ସେଡନା ନଁ
ନାଇଁ ବାନ୍ତିରେ ବାନ୍ତ କିଛି ହନି।
ହୁଁ ହୁଁ ଜର ଟିକେ
ମଝିରେ ମଝିରେ ଜର ଟା ହୁଏ ଜର ଶୁଣଛି।
ହଁ ସେ ଟିକେ କିୟୁଟ ଅଛି ସ୍ୱାସ୍ଥ୍ୟ ତାର ମାନେ ଟିକେ ଆସି ଯାଉଛି ଆକ୍ଟିଭ ନା ସେଥିପାଇଁ ନଜର ଲାଗୁ
ହୁଁ ହଁ ତମର କୁକୁର ରଖିଛ ବୋଧେ କଣ ସେ କୁକୁର ନାଁ ଦେଇଛ?
କୁକୁର ନା ମାନିନୀ ।
ହଁ ମାନିନୀ ଡାକୁଛନ୍ତି ମାନି ଡାକୁଛନ୍ତି ।
ଝିଅଟା କି?
ହଁ। ହ୍ୱାଇଟ କଲର୍ ପୁରା ହ୍ଵାଇଟ।
ତା କଥା କିଏ ବୁଝେ ତା ଖାଇବା ପିଇବା ଦାୟିତ୍ଵ କିଏ ନିଏ?
ଯିଏ ପାଇଲେ ସିଏ ଦେଇଦିଅନ୍ତି ରୁଟି ଅମୁଲୁ କେତେବେଳେ ଚିକେନ ଫିକେନ ହେଲେ ମିଶିକି ଭାତ ଦିଆ ହୁଏ।
ଆଉ ତା ଖାଦ୍ୟ ତାହେଲେ ଚିକେନ, ଅମୁଲ, ରୁଟି।
ହଁ
କୁକୁର ରଖିଛ ତମର ନା ଆମର ବି ଗୋଟେ କୁକୁର ରଖି ଥିଲୁ। ତା ନା ଜା କି ସେ ବି ତାକୁ ଆମର ଅମୁଲ ଆଇସ୍କ୍ରିମ୍ ସବୁ ଭଲ ଭଲ ଖାଇବା ଦଉ।
କୁକୁର ତ ଭାରି ଗାଧେଇ ଦିଅ ତାକୁ ଆଠ ଦିନକୁ ଥରେ ସାମ୍ପ ମାରି
ହଁ କୁକୁରଙ୍କୁ ଗାଧେଇ ଦବାକୁ ପଡିବ ନ ଗାଧେଇ ଦେଲେ କେମ ତିି ହବ।
ହୁଁ ସେ ଟେବୁଲ ଆଉ ତାକୁ ଧୋଇତି ପୋଚରା କରୁଛି ସେ ବାଟରେ ବାଟରେ ଭିଡି ଦଉଛନ୍ତି ମୁତିକି
ସବୁ କୁକୁର ସେମିତି ଆମ କୁକୁରର ବହୁତ ରୁମ ଝଡେ ସବୁଆଡେ ତା ରୁମ ହୁଏ ସେଥିପାଇଁ ଆମକୁ ଟିକେ ଅସନା
ଇଆର ବି ରୁମ ଖାଦ୍ୟ ପା କୁ ପଳାଏ ଖଟ ଫଟ ଯୋଉ ବେଶ ସୁଖା ହୁଏ ସେଇଟା ସବୁ ରୁମ ଲାଗିକି ରୁହେ। ଛୋଟ ଛୁଆ ଛୁଆ ହେରିକା ଛୁଆ ଦିଟା ହେଇଥିଲା ଛୁଆ ଦିଟା ହେଇ ହେଲା ପରେ ରୁମ ପ୍ରବଳ ଉପୁଡିଲା
ଛୁଆ ଦିଟା କଣ କଲ?
ସେ ଗୋଟେ ଦିଅର ନେଇଗଲେ ଗୋଟେ କାହାକୁ ଦେଇଥିଲେ।
ହୁଁ ହୁଁ କୁକୁର ତମକୁ ଭଲ କେ ନା ନାଇଁ?
ନା ମତେ ଡର ଲାଗେ।
ଜଣେ ଭଲ ପାଆନ୍ତି କୁକୁରକୁ ପୋଷା କୁକୁର କରି ରଖନ୍ତି।
ମତେ ଡର ଲାଗେ। କଣ
ବିଲେଇ ଫିଲେଇ ରଖ ନା ରଖନି?
ନାଇଁ ନାଇଁ ବେଲେଇ ନୁହଁ ଖାଲି କୁକୁରରେ ଆଉ ଗୋଟେ ମୋର ଜଙ୍ଗଲୀ କୁକୁର ଥିଲା ବଡ ଗଟେ ପୁରା ମଣିଷକୁ ତ ଦେ ଖିବ ମାନେ ଭୋକିବ କାହାକୁ ପୁରେଇଦବନି। ତା ଦେହ ଖରାପ ହେଲା ଯୋଉ ବେକ ଚେନ ଯୋଉ ଲାଗିକି ତା ଫିତା ଟା ତାର ହେ ଘା ଘା ହେଲା ଯେ ତାକୁ ତ ଛାଡିଦେଲେ କୋଡେ ନେଇ ଛାଡିଦେଲେ। ବଡ଼ଟେ ଥିଲା।
ଓହ ଆଉ ତାକୁ ଔଷଧ ପତ୍ର ଦେଇକି ଭଲ କରିଥାନ୍ତା ନା ସେମି ଛା
ଦିଆ ହେଲା ସେ କାହାକୁ ପାଖ ପାଖରେ ପରେଇ ଦିଏନି ତାକୁ କେହି ଖାଇବାକୁ ଦେବେନି ୟା ବାବା ସେଟାକୁ କେହି ଖାଇବାକୁ ଦେବେନି ତାକୁ କେହି ଫିଟେଇବେନି
ହୁଁ ହୁଁ ହଁ ଆମର ବି ଗୋଟେ ଛୋଟ କୁକୁରରେ ଥିଲା ତା ନା ଜାକି ସେ ବର୍ଷ ଭଳିଆ ରହିଲା ତାପରେ ଏଇ ରୁମ ଫୁମ କାମୁଡିଲେ ଟିକେ ସମସ୍ତଙ୍କୁ ଦାନ୍ତ ଲଗେଇଲା ବଜେଇ ଦେଲା ଖାଲି ଖେଳୁ ଖେଳୁ ଦାନ୍ତ ବଜେଇଥବ ସେଥିପାଇଁ ନେଇକି ତାକୁ ଆମେ ମାଲିକ ଘରେ ଛାଡିଦେଲୁ ଯାହାଠୁ ଆଣିଥିଲୁ। ତାଙ୍କ ଘରେ ମାସେ ଦି ମାସେ ପରେ ମରିଗଲା ଆଉ ସମସ୍ତେ ମନ ଦୁଃଖ କଲେ ଘରେ କଣ କରାଯିବ ତା ଆୟୁଷ ଯେତିକି ଥିଲେ। ଆମର କିଛି ଋଣ ଥିଲା। ତାର ସୁୁଝିବାର ତ କିନ୍ତୁ ସମସ୍ତେ ଭଲ
ଯିଏ ଯୁଆଡେ ଯାଇଥିବେ ଆସିଲେ ଖେଳିବ ଡେଇଁଙ୍କି ବିଲେଇ କୁକୁର ଆମ ଏରିଆରେ ପସନ୍ତିନି କୁକୁର ଘରେ ତାକୁ ଦେଖିବାକୁ ଆସନ୍ତି ଏମିତି ସବୁ ହୁଏ। କିନ୍ତୁ ସେ ଜାଗା ଭଲ ସମୟ ନଥିଲା ସମସ୍ତଙ୍କୁ କାମୁଡିଲା ମୋ ପୁଅ କୁ ତ ଚାରି ଥର କାମୁଡିଛି।
ହଁ କହୁଛୁ କ ଛୋଟ ଛୁଆ ଦାନ୍ତ ବସେଇ ଦେବେ କୁକୁର
ନେଲେ କେତେ ନେବେ ଛଅ ମାସ ଯିବନି ତିନି ମାସରେ ପୁଣି ଏମତି ହେଇ ହେଇ
ଆମର ଏଇଟା କାମୁଡା କାମୁଡି କରୁନି ଖାଲି ଉପରେ ଟିକେ ଚଢି ଯାଉଛି ଛୁଆ ଯାଉଛନ୍ତି ତା ପାଖକୁ
ହୁଁ
ପୁଅ କୁ ନେଇଯା
ଭାଇ କୁକୁର ତ ସେଇ ଖାଆନ୍ତି ଆଉ
କୁକୁର ହଁ ସେଧ ସାଧା ଅମୁଲକୁ ଅମୁଲ ରୁଟି ୁଟି ଖାଇବ ନହେଲେ ଅମୁଲ ଭାତଲେ ଯେତେବେଳେ ଚିକେନ ହେଇଥିବ ଭାତ ଚେ ସାଧା ଦେଲେ ମୂଳରୁ ଛୁଇବନି ଯଦି ନହିଁ ଶୋଇଇ ନଥିବ ସାଧା ିରେଦବ କି ନାଇଁ ସେଆ ଛୁଇବନି ଓହୋ
ଛୁଆ କୁକୁର ନା ବଡ ବୁଢା କୁକୁର ଟା
ନାଇଁ ଛୁଆ ଟା ଦି ବର୍ଷ ହେଇଗଲାଣି ଛୁଆଟ
ଭଲ ଲାଗନ୍ତି କୁକୁର ତ ଆଜିିକାଲି ଘରେ ଘରେ କୁକୁର
ହଁ ସମସ୍ତଙ୍କ ପ୍ରାୟ ତ କୁକୁର ରହୁଛି
ଆମର ଆଉ ଗୋଟେ କୁକୁର ଆଣିବା ପାଇଁ ଚାଲିଛି କହୁଛନ୍ତି ଗୋପର ଘରେ କରିକି ତା ପାଇଁ ଆଉ ଗୋଟେ କୁକୁର ଆଣିବେ ସେ ଘରେ ରହିବ ତ ବୀ ମାନେ ସବୁ ଘର ବସିବ ମାନେ ସେଇ ଯୋଉ କୁକୁର ଯେତେବେଳେ ଯାକି ଆମର ପ୍ରଥମେ ପ୍ରଥମେ ଆସିଥିଲା ସବୁ ବିଛଣାରେ ଶୋଇ ପଡିବ ମୋରି ରୁମ ରେ ଆସିକି ମୋ ଛଣରେ ଶୋଇଥିବ
ହୁଁ ତାକୁ ଆମେ ଘରୁ ନ ଛାଡୁନୁ ଛୋଟ ପଛୁଆ ଆସି କଳେ ଯାତା ଭ ବ ସେ ତ ତା ତ ଆଇଲା ଦିନରୁ ତାକୁ ଭିଡିକି ରଖିଛୁ
ସେ ଘର ଭିତରେ ପୁରରେଇବେ ବିଛଣାରେ ଧରିକି ଶୋଇବେ ସେ ଖଟ ତଳେ ଶୋଇବ ଏମିତି ଖା ପାଖେ କୋଳରେ ପୂରେଇବେ ତା ସହିତ ଏମିତି କଲେ ତାକୁ ବେଶୀ ମୁହଁ ଦେଇଦେଲେ କୁକୁରକୁ
ହଁ ସେ ଆମର ଭିଡ ଫିଟ୍
ସୁ ଗୋଡେଇଲା କାମୁଡ଼ିଲା
ଏଇଠି ଜଣେ ମାଉସୀ ଘର କୁକୁରଟେ ଅଛି ତାଙ୍କର ମାଟିଆଡେ ତାଙ୍କର ଯାହା ଯିଏ ଯିବ ତାଙ୍କର କାମୁଡିିବ ଦଉଛି
ହଉ ଟିକେ ମୋର କାମ କଣ ଡାକିଲାଣି ନା କଣ ତଳେ ରଖୁଚି ଟିକେ।